ଲୋ
ହାଲୋ।
ହଁ କଣ କରୁଚୁ କି?
ଏଇ ମୁଁ ବସିଥିଲି ଆଉ ମୁଁ ବି ଭାବୁଥିଲି ତତେ କଲ କରିବି ବୋଲି। ଆଉ ଟିକେ ସମୟ ହଉନଥି ଏଇନା ଟିକେ ଫାଙ୍କା ଅଛି ଯାହା ହଉ ତୁ ତ କଲୁ ଆଉ।
ଆ ଖିଆ ପିଆ ସଇଲାଣି।
ହଁ। ଖାଇବା ଏଇ ସାଙ୍ଗେ ସାଙ୍ଗେ ତ ସରିଲା ଆ ଗରମ ହଉଥିଲା ଆଉ ଟିକେ ଲେଟ୍ ହଉଛି।
ହଁ।
ସେଇଥିପାଇଁ ଲେଟ୍ ହଉଛି ନହେଲେ ଅନ୍ୟ ଦିନ ତୁଳନାରେ ଟିକେ ସେ ମାନେ କହିବାକୁ ଗଲେ ଲେଟ ନହେଲେ ଶୀତ ଦିନ ତ ଆମର ନଅଟା ଭିତରେ ସରିଯାଏ ଖାଇବା।
ହଁ। ଆ ଫୋନ ଅ -ଫୋନ କରିଥିଲି କଣ ଚାଲୁନ ଭୋଜି ଗୋଟେ କରିବା ସବୁ ସାଙ୍ଗ ମାନେ ଏକାଠି ହେଇକି
ହଁ ମୁଁ ବି ସେୟ ଭାବୁଥିଲି ଆମର ତ କେବେଠୁ ହେଇନି ଆ ଏଥିବୋଇଁ ପିଲା ବି ସବୁ ଏପଟ ସେପଟ ହେଇଯାଉଛଛନ୍ତି ଏକା ଆଉ ରହୁନାହାନ୍ତି। ଏଇଟା ଏଇ ଟାଇମ ଟା କଣ କହିଲ। ଅଛି ଟିକେ ଫାଙ୍କା ଅଛି ଫ୍ରି ଅଛି
ଫ୍ରି ଥିବେ ସବୁ ଯିଏ ଆସିବେ
ମୁଁ କରିଦେବି
ହଁ ସେ ଗୋଟେ ଏକାଠି ହେଇକି ଗୋଟେ ଗ୍ରୁପ କରିକି
ହୁଁ।
କଥାବାର୍ତ୍ତା ହେଇକି କରିବା ଆଉ ବହୁତ ଦିନ ହେଲା ଦେଖା ସାଖାତ ହେଇନି ହୁଁ। ଆଉ ଗାଁ କୁ ବି ଯାଇ ହଉନି। ଗାଁ କୁ ଗଲେ ମୁଁ ଗଲେ ଆଉ ଜଣେ ଆସୁନି ଏମିତି ବହୁତ ବର୍ଷ ହେଇଗଲାଣି ଦେଖା ହେଇନି।
କୋଉଦିନ କଣ ଗୋଟେ ପ୍ଲାନିଂ କରି କଲେ ହବ।
ହଁ ସମସ୍ତଙ୍କୁ ଫୋନ କରିକି ଆଗ ଜଣେଇବାକୁ ପଡିବ ଆଉ। କିଏ ଆସିପାରିବେ ନ ଆସିପାରିବେ।
ହୁଁ ହୁଁ ନା ଏଟା ସେମିତି ତ ହୁଏନି। ସେଇଟା ଆଗେ ପ୍ଲାନିଂ କରିବାକୁ ପ ତାର ସମସ୍ତଙ୍କୁ ପଚାରିବାକୁ ପଡିବ ଯ ଦେଖିଏ ପୁଣି ରହୁଥିବ ଫୁଣି ନହେଲେ ଏଟା ଗୋଟେ ମନ ଦୁଃଖ ଖ ହବ ନା ପିଲା ଯଦି ଏପଟ ସେପଟ ହେବେ। ସେଥିପାଇଁ ମୁଁ ଆଗେ ସମସ୍ତେ ତାଙ୍କୁ ଗୋଟେ ଗ୍ରୁପ ବନଉଛି। ଗ୍ରୁପ ବନେଇକି। ଆଗେ ଆଡ କରିଦବା ତାପରେ ଦେଖିବା ଆଉ। ହଁ ନାଇଁ ବହୁତ ବର୍ଷ ହେଲା ଦେଖା ହେଇନି ଆଉ।
ଆଉ କଣ ଆଜି ରୋଷେଇ?
ରୋଷେଇ କଣ ଯୋଉ ଭାତ ହେଇଥିଲା ଆଉ ଚିଙ୍ଗୁଡ଼ି ତରକାରୀ ହେଇଥିଲା। ଏମିତି ଆମର ତ ସାଧା ସେ ପି ପିଠା ଆଉ କ୍ଷୀର ଖାଇଥିଲି ଆଉ।
ଆ ଗରମ ତ ପ୍ରବଳ କିଏ ଆସିବେ ନ ଆସିବେ କେ ଜାଣି ଦେଖିବା ଆଗ କଥା ହେବା ଆଉ ଭୋଜିଟା କେମତି କଣ କରିବା ଆଉ।
ହୁଁ।
ଆଁ ଭେଜ ନନଭେଜ ମିଶେଇକି କରିଆ।
ହଁ ଦିଟାଙ୍କ କରିଲେ ହବ ନ ନହିଁ ଯଦି ଖାଲି ମାନେ ଭେଜ ଉପରେ ବି କଲେ ହବ।
ନାଇଁ ବହୁତୁ ପିଲା ବି ଆ ଖାଉଚନ୍ ନା ନନଭେଜ। ଖାଇବେ ଯିଏ ଖାଇବ ଅଲଗା। ହବ। ଅ ସେ ଆଗ ପିଲା ଏଖାଠି ହୁଅନ୍ତୁ ତାପରେ ଆଇଟମ କଥା ଚିନ୍ତା କରିବା। ତଥାବି ଆମ ଇଏରେ ଆମେ ଉଁ ପଚାଶ ଷାଠିଏ ହବା ଆଉ ପିଲାଉ
ଷାଠିଏ ପାଖାପାଖି ହେଇଯିବ।
ହଁ ସମସ୍ତେ କଣ ଆମ କଣ୍ଟାକ୍ଟରେ ଅଛନ୍ତି କି ତାଉଁ ପୁଣି ସବୁ ଦେଖିବାକୁ ପଡ଼ିବ।
ଏଇଟାକୁ ମୁଁ କଣ କହୁଥିଲି ଗୋଟେ ନିଜେ ମାନେ ନ କରିକି ଗୋଟେ ରୋଷେଇଆ ଆଣିଲେ ହାରି ଆଉ ଟିକେ ଭଲ ହୁଅନ୍ତା
ନା ରୋଷେଇ ଆଣିବା ନା ଏତେ ପିଲାଙ୍କ ଯୋଗୁ ନିଜେ କିଏ କରିବ ଟିକେ ଆମେ ଦେଖା ସାକ୍ଷାତ ହବା ଦୁଃଖ ସୁଖ ହବା ନା ଏ ରୋଷେଇ କରିଆ। ବହୁତ ବର୍ଷ ହେଲା ଦେଖା ହେଇନି ତା ଭିତରୁ କେତେ? କାଆର କଣ ପୁଣି ଭଲ ମନ୍ଦ ହେଇଥିବ କି କଣ କେଜାଣି?
ତାପରେ କଣ ହଉଛିକହିଲ ଏଇଟା ଦେଖ ଆମେ ଯଦି ନିଜେ କରିବା ଆମେ ଟିକେ କାହାକୁ ସମୟ ଦେଇପାରିବାନି ଯଦି ରୋଷେଇରେ ବ୍ୟସ୍ତ ରହିବା ଯେହେତୁ ଏତେ ବର୍ଷ ପରେଟା ଆମର ଦେଖା ସାକ୍ଷାତ ହଉଛି ତ ଆମେ ସମସ୍ତଙ୍କୁ ଗୋଟେ ସମଧ କଥାବାର୍ତା ହବା ସମସ୍ତଙ୍କ ଦୁଃଖ ସୁଖ ହବା। ଭଲ ଲାଗିବ ଆଉ ଯଦି ରୋଷେଇ ନିଜେ ଗଲେ ନି ମତେ ରୋଷେଇ ଯ ସମୟ ପଳେଇବ ହଁ। ଆଉ ସେଇୟଆ କରିବେ ତାହେଲେ। ଏଇ ଜୁନ ଦଶ ଆଡକୁ ଦେଖିବା ଆଡକୁ ମୁଁ ଗୋଟେ ରୋଷେଇଆ ବୁଝିଦଉଛି। ଆମର ଗୋଟେ ଜଙ୍ଗଲ ଅଛି।
ଆ ସେଇଠି କରିଦବା ଭଲ ହବ ତମେ ସେପଟୁ ତ ତମେ ଯେତେ ଜଣ ଅଛ ସବୁ ଏଖାଠି ହେଇକିି ଥିବେ ସବୁ ରେଡି ରାଡି କରିଦେଇ ହୁଏ ଆମେ ଯୋଉମାନେ ବାହାରେ ଅଛୁ ସବୁ ପଇସା ପତ୍ର ଦେଇଦବୁ।
ହଁ ନାଇଁ ସେଟା ତ ହୁଏ ଆଉ ଏମିତି ହୁଏ ଯୋଉମାନେ ଗାଁରେ ରୁହନ୍ତି ସେମାନେ ଟିକେ ବୁଝାବୁଝି କରନ୍ତି।
ହଁ।
ଅନ୍ୟମାନେ ତ ମାନେ ଯେଉମାନେ ଆସନ୍ତିି ଖାଲି ପଇସା ପତ୍ର ଦିଅନ୍ତି। ଯାହା ଭୋଜି ଯେ ଆଟେ କରିବା ତ କରନ୍ତି ତାପରେ ଯାଆନ୍ତି ଆଉ କଣ' ସେମାନେ ଆସିକି କଣ ବୁଝାବୁଝି କରନ୍ତି। ମୁତ ହୁଏ ସବୁ ଭୋଜିରେ ଆଉ ସେଇୟା ବି କରିବା ଆଉ ତାହଲେ ଜାଗା ଫାଗା ବି ଆମେ ସିଲେକ୍ଟ କରିନୁ, ଯାଇକି କୋଉ ଦିନ କଣ ଦେଖିବାକୁ ପଡିବ ଜେଗା
ନାଇଁ ସେ ଜଙ୍ଗଲରେ ତ କରିବା ଭଲଲାଗିବ।
ତାପରେ ସେ ଜଙ୍ଗଲ ରେ କଣ କହିଲ ତ ବହୁତ ବଡ ଜଙ୍ଗ ଲଟା ନା ପାଣି ସୁବିଧା ସବ୍ ସବୁ ଆଡକୁ ନାଇଁ, ଏମିତି ଜଙ୍ଗଲରେ ଗୋଟେ ଗୋଟେ ଜାଗାରେ ପାଣି ସୁବିଧା ଅଛି। ଗୋଟେ ଗୋଟେ ଜାଗାରେ ନାଇଁ। ଆ ସେଟା ବି ଟିକେ ଦେଖିବାକୁ ପଡିବ।
ନାଇଁ ଆମ ସେ ଜଙ୍ଗଲରେ ଆମେ ଯୋଉଠି ଥରେ କରିଥିଲେ ସେଇ ଜଙ୍ଗଲ କଥା କହୁଚକି। ସେଇଠି ଗୋଟେ ଟିବଲ୍ ଥିଲା ନା କଣ,
ହଁ ସେଇଟି ପା ସେଇଟି ଟିଅଲ୍ ଥିଲା ଯେ ମାନେ ସେଇଠି ଏତେ ଆଉ ଏ କରୁନାହାନ୍ତି, ଏପଟେ ଯୋଉପଟେ ଫାଙ୍କା ଏରିଆରା ଟିକେ କରୁଚନ୍ତି। ଆ ଦେଖିଲାବେଳକୁ ସେପଟେ ଟିକେ ପାଣି ସ ଅସୁବିଧା ହଉନି, ସେଇଟା ଟିକେ ଅସୁବିଧା ହଉଚି। ଅବଶ୍ଯ ମାନେ ଗୋଟେ ର ଅନ୍ୟ ଜାଗାକୁ ନେଇଗଲେ ବି ହବ। ପାଣି ବୋହିକି ନେଇଗଲେ ସୁବିଧା ହବ ସେମିତି ହଁ ଆରେ ସବୁ ପିଲାଙ୍କର ତ ସ୍କୁଟି ଅଛି, କିଛି ଅସୁବିଧା ହବନି। ଆଉ ଯାହାର ପାଣି ସଟ ହେଲା, କହିଲେ ବି ଯାଇକି ଧରିକି ପଳେଇ ଆସିବା ଏମିତି ହଉଚି। ଆଉ ଆମର ତ ଆଇଟମ ବେଶୀ କରିବାନି। ମୁଁ ଭାବୁଥିଲି ଆଇଟମ୍ ଅଳ୍ପ କରିକି, ଆମେ ଯୋଉ ସ୍ଟା ଟରଟା କଲେ ଟିକେ ଭଲ ହୁଅନ୍ତା, ମ ଆଜିକାଲି ସବୁ ଷ୍ଟାଟର ଉପରେ ଲୋ
ହଁ ନହେଲେ ବେଶୀ ଟିକେ ଷ୍ଟାଟର ଆଇଟମ୍ଟା କରିବା ଆଉ।
ଖା ଆଇଟମ ତ ଅଳ୍ପ କରିବା। ଆଉ ଷ୍ଟାର୍ଟର ଟା ଟିକେ ବେଶୀ କରିବା। ଯେମତି ଟିକେ ଷ୍ଟାଟର ତ ଲୋକମାନେ ଆଜି ଖାଇକି ବେସ୍ କିମାନେ ପେଟ ଫୁଲ କରିଦେଉଛନ୍ତି। ଅନ୍ୟ ଜିନିଷ କୁ ଏତେ ଇଣ୍ଟରେଷ୍ଟ ଦଉନାହାନ୍ତି।
ହଁ ବେଶୀ ତ ଏବେ ଷ୍ଟାର୍ଟର ଖାଉଛନ୍ତି, ଆଇଟମ ଆଡେ ଯାଉନାହାନ୍ତି ବେଶୀ।
ମୁଁ ବି ସେୟା ଭାବୁଥିଲି, ଏ ଯେମିତି ହଉ ସେ ସୁଇଟକର୍ନ ହଉ ଏଯୋଉ ଏଗ୍ ଚପ୍ ହଇ ଚାଟ୍ ଗୁପଚୁପ ମାନେ ଏଇରା ସବୁ ଏମତି କରିଦେଲେ। ଆମର ତ ପଚାଶ ଷାଠିଏ ପିଲା ବ ବହୁତ ଢେର୍ ପଇସା ବି ବହୁ ତହବ।
ହଁ ତାପରେ ବି ଆଁ କେତେ ଜଣ ପିଲା ବି ବାହାରେ ଥିବେ। ସେ ଆସିପାରିବେ ନ ଆସିପାରିବେ, ସେ ସବୁ ଆଗୁଆ କଥା ହବାକୁ ପଡ଼ିବ।
ହୁଁ ଏଇଆଗେ ଗ୍ରୁପ ବନେଇକି ଆମର ଯେମିତି ରଜରେ ଗୋଟେ ଗ୍ରୁପ ହେଇଚି, ସେମିତି ଗୋଟେ ଗ୍ରୁପ ବନେଇଦେଇକି, ଆ ଛାଡିଦେବା ମେସେଜ୍ ଯୋଉମାନେ ଇଣ୍ଟରେଷ୍ଟଡ୍ ସେମାନେ ଗୋଟେ ୟେସ୍ ନୋ କରିବା। ଗୋଟେ ଭୋଟିଂ ସିଷ୍ଟମ କରିଦବା ଆଉ ସେ ଦେଖିବା କେ କେତେ ଜଣ କଣ କହୁଛନ୍ତି। ସେଇ ହିସାବ ରେ ଆମେ କରିବା, ଆଉ ଆଉ କାହିଁ ମନ ଇଚ୍ଛା କଲେ ସିନା ବଣା ଜଣା ହବ।
ହଁ।
ସେଇଥିପାଇଁ ଦେଖିବା ସେଇ ହିସାବରେ କରିବା, ମୁଁ କାଲି ଗୋଟେ ଗ୍ରୁପ ବନେଇକି ଗୋଟେ କରିଦବା ଦେଖିଆ।
ହୁଁ ଯୋଉମାନେ ବି ଅଛନ୍ତି ଗାଁ ରେ ସବୁ ସେମାନେଙ୍କୁ ଗୋଟେ। କହିଦବୁ ଆଉ। ପୁଅ ପିଲା ଉରା ଥିବେ ପୁଅ ପିଲା ବି ସାହାଯ୍ୟ ନ ହେବନି
ହୁଁ ନାଇଁ ସେଏ ତ କରିବା ନହେଲେ ହବନି ଆଉ ପୁଅ ପିଲାଙ୍କୁ ନ ଧରିଲେ ତ କିଛି କାମ ହେଇପାରିବନି। ଆମେ ଯେମିତି ଗୋଟେ କଣ କହିଲେ ରଜରେ। କରିଥିଲୁ ଗୋଟେ ପୁଅ ପିଲାକୁ ଅବଶ୍ୟ ସବୁ ସାହାଯ୍ୟ କରିବେ ବୋଲି କହିଲେ ଦେଖିଲା ବେଳକୁ ଆମର ଗୋଟେ କାଠ ଆସିବ ଆସିବ ବୋଲି ଆସିପାରିଲାନି
ଓହୋ ହ ଏଇ ଯୋଉ ଦୋଳି ପାଇଁ ନା।
ହଁ ବାସ୍
ସେ ଆସିିବି ପାରିବନି ଆଉ।
ବଡମେ ହଇରାଣ ହଉଛି କଣ କ କରିବୁ ଏମିତି କରୁଛ ଏମିତି ହଇରାଣ ଆମ।
ଆ ତମ ପା ଦେଇଥିଲ ଲେଖିକି ନା ଆଣିବ ବୋଲି କାଠ ନା ଲୋକ ମିଳୁନାହାନ୍ତି।
ନା ଲୋକ ମିଳୁଛନ୍ତି ସେଟା ଗୋଟେ ଗାଡି ନେଇକି ଯାଇକି ଆଣିବା ପାଇଁ ବୋଲି
ଆଉ ସେଠି କଣ ଘର ପାଖରେ ଅଛି ବା ଆଙ୍କ ଟ୍ରାକ୍ଟର ଟ୍ରାକ୍ଟର ଅଛି ନା କଣ।
ହଁ ସେ ଟାକ୍ଟର ଟା ନେଇକି ଯିବ ବୋଧେ।
ହଁ ତାକୁ କହିଲେ ନେଇକି ନା ନେଇ ଆସିବ ଚଉଦ
ନାଇଁ କାଲି ସକାଳୁ ସୋ ଫାଇନାଲ ହେଇଛି ଯଦି କାଲି ନ ଆସ ଥିବ ନାଇଁ ତାହେଲେ ତାଙ୍କଠୁ ଯୋଉ ପଇସା ସେ ଧରିକି ପଳେଇସିବେ ଅଲଗା ଲୋକ ଯାଇକି ଆଣିବେ ଆଉ ଜଣ କଣ ନେଇଲେ କଣ ହବ କି ଆଉ ହେଇପାରିଲେ ତ ଭଲ। ପ୍ଲାନିଂ କରାଯାଇଛି ଆଉ ଜଣ ଚ ଗେ ହେଇ ମେଲୋଡି ଫେଲୋଡି କଣ ପ୍ରୋଗ୍ରାମ ବି ରଖିଛନ୍ତି। ଯେ ମାନେତିନ ହଁ ଯୁ ଚାଲି ବୁଦ ଆଇ ବଛି। ସିଏ ତା କହୁଛି ତା ବି ଅଛି ନାହିଁ କି ବା ଫ ଫର କଲେ କଣ ଆମକୁ କିଣା ପୁଣି କରିବାକୁ ପଡ଼ିବନି? ସେଇଥିପାଇଁ ଭାବିଛନ୍ତି ତାଙ୍କୁ କରିଦେଲେ ସେ କିଛି ଡୋନେଟ କରିଦେବେ।
ହଁ ହଉ ଦେଖିବା ଲାଗି ପଡ ଆଉ
କାଲି ମିଟିଙ୍ଗ ଅଛି ବା କାଲି ଚାରିଟା ବେଳେ ମିଟିଙ୍ଗ ଅଛି ସବୁ ଛୁଆଙ୍କୁ କୁହି
ଓହୋ ହଁ ଏଇ ଯୋଉ ଯାହା ଗୋଟେ ଆୟୋଜନ କରିବାକୁ ହେଲେ ଅଠର ଥର କଣ ମିଟିଂ ହବ।
ଆଉ ମିଟିଂ ନହେଲେ ହଉନି ଅଠର ଗଣ କୋଡିଏ ଥର ମିଟିଂ କଲେ ଛୁଆ ଆସୁନାହାନ୍ତି କଣ କରିବୁ।
ସେଇ ତାପରେ ଏଇ ଯୋଉ ଖରା ହଉଛି। ଥୋଣ୍ଡା ପି ପିକ ମିଟିିଙ୍ଗଂ କରତୁ
ମିଟିଂ ଟା ଧଲେ ପାଞ୍ଚଟାରେ ଡକାହବ? ଛୁଆ ଆସିବେ ଆମର ଛ ାରେ ଆରେ ଆସରେ ଆସରେ କୁହା ହେଇକି ମାନେ ବି? କିନ୍ତୁ ଆସୁନାହାନ୍ତି କଣ କରିବୁ?
ଦେ ସେମିତି କଲେ କଣ ହବ?
ସେଇଥୀଇ ଦେଖିଆ କାଲି ଡକା ହେଇତି କାଲି ଗୋଟେ ଫାଇନାଲ ହବ ନହେଲେ ନାଇ ଆଉ କାହାକୁ ଦିଆଯିବ ଦାୟିତ୍ୱ ସେ ବୁଝିବ।
ହଁ
ଣ୍ଟା ଖଣ୍ଡେ ଯା ସେଇ ଅନୁସାରେ ଆଗୁଆ ନକଲ ହବନି ତାପରେ ଯଦି
ନାଇଁ ସିଢ ଦୋଳିଟା ସିଢ ସିଡି ଦୋଳି କରିବା ଆଉ ପ୍ଲସ ପଟା ଦୋଳି ଦି ତିନିଟା ଗଛ ବା ରା ଖେଳିବେ ଆଉ ନାଇଁ ଟାଇମ ଲାଗିବ ଆଉ କେତେ ଦିନ କି ଆଉ ପନ୍ଦର ଦିନ ଆଉ।
ହବ।
ହଁ ଆଉ ଏତେ ଆୟୋଜନକୁୁ ଇଏ କାଲିଠୁ ଲାଗିପଡ଼ ଆଉ ତାପରେ ଯିଏ ଏଇଟା ଷ୍ଟାଟ ଷ୍ଟାର୍ଟ କରିଛି ତାକୁ ହିଁ ଆଗୁଆ ଡାକିବ।
ତାକୁ ବା ଡାକିଲିଲି ଜେ ସେ କହୁଛି ମୁଁ କଣ? ଯେତେବେଳେ ଜେନ୍ତି ତାକୁ କହିଲି ଚେପ ଗେଷ୍ଟ ହବା ପାଇଁ ସେ କହୁଚି ମୋ ପାଖରେ ପଇସା ନାହିଁ।
ଆ କାଲି ଓ ଏଇ ଯୋଉ ରଜ ଗ୍ରୁପ ଟା ସେଇ କରଚ ନା। ଓହୋ ହଁ ସେ ତିନି ଦିନି ହେଲାଣି କାଠ କାଟିଥିଲା କାଠ ଆସିଲା।
କଣ କରାଯିବ ସେ ପଇସା ନା କହିଲେ ସେ ଡରିକି ପଳଉଚି ଏମିତି ହଉଛି କଥା। ଯେହେତୁ ଜଣେ ଗୋଟେ କଣ କହିଲୁ ମୂଳ ଦୁଆ ଆରମ୍ଭ କରି ହ। ଅ ହ ହଉ ହଉ ମୁଁ ତାହଲେ ରଖ କରୁଛି।
ହଁ ହଁ ହଉ।